ହ୍ୟାଲୋ ହ୍ୟାଲୋ ସାଙ୍ଗ ତମ ଭଏସ ଟା ଭଲସେ ଶୁଭୁନି। ହଁ
ଁ ହ ହ୍ୟାଲୋ କୁହ କଣ କରୁଛ?
ମୁଁ ମୁଁ ବୁଲୁଛି ତମେ କଣ କରୁଛ?
ମୁଁ ବସିଥିଲି। ଆଉ
ଭଲ କଣ କରୁଛ ତମେ?
ମୁଁ ବସିଥିଲି।
ହଁ ଖାଇଦେଲଣି?
ହଁ ହଁ
କଣ ଖାଇଲ?
ମୁଁ ବିସ୍କୁଟ ଚା ଖାଇଲି ତମେ କଣ ଖାଇଲ?
ମୁଁ ମୁଁ କି୍ରୀମ୍ ବିସ୍କୁଟ ଚା ମିକ୍ସଚର୍ ଏଇସବୁ ଖାଇଲି।
ହଁ ଆଉ ସାଙ୍ଗ ତମର କଣ ଖବର? ଆମେ କାହିଁ କଥାବାର୍ତ୍ତା କରୁନ?
ହଁ ମୋର ସବୁ ଠିକ ଅଛି। ମୁଁ କଲ୍ କରୁନଥିଲି ଆ କମ୍ପ୍ୟୁଟର କ୍ଲାସ କଲେଜ ଏଇ ସବୁ ଯାଉଛି। ଆଉ ଟାଇମ ମିଳୁନି।
ଅର୍ଷେ କଲେଜ ତ ଖୋଲିଗଲାଣି ତମେ ଯାଉ ନା କି?
ହୁ ନା ନା ମୁଁ ଏବେ ଯାଉନି ଫାଷ୍ଟ ଫାଷ୍ଟ ଖୋଲିଛି ଦେଖିବା ଯିବା।
ମୁଁ ଯାଉଛି। କାଲି ବି ଯାଇଥିଲି ଆଜି ବି ଯାଇଥି ଯାଇଥିଲି ହଁ। କିଛି ପଢାପଢି ହଉନି କିନ୍ତୁ ଯାଉଛି ଟିକେ ପ୍ରେଜେଣ୍ଟ ତ ପଡୁଛି ନା।
ହଁ।
ହଁ
ମୁଁ ବି ଯିବି ମୁଁ ଦେଖିବି କାଲି ଯିବା ଆମେ ଗୁପଚୁପ୍ ଖାଇବା।
ହଁ ହଁ। ଆଉ ଇଏ ଆଉ ସାଙ୍ଗ ମାନେ ବି ଗୋଟେ ଦିଟା ଯାଉଛନ୍ତି ଆଉ ବେଶୀ ଆସୁନାହାନ୍ତି। ଏ ଏବେ ଏବେ ଖୋଲା ହେଇଛି ତ ସେଇଥିପାଇଁ ଆସୁନାହାନ୍ତି ଆଉ।
ହୁଁ ଏବେ ଫାଷ୍ଟ ଫାଷ୍ଟ ଖୋଲା ହେଇଛି ସେଇଥିପାଇଁ ସେମାନେ ଆସୁନାହାନ୍ତି ଯିବେ ଯିବେ ଦେଖିବେ କେତେ ବେଳେ ସମସ୍ତେ ଯାଉଛନ୍ତି?
ଆଉ ଆଉ ତମର ଖବର କଣ? ତମେ କୁଆଡେ ବୁଲିବାକୁ ଯାଇଥିଲ ମୁଁ ଶୁଣିଥିଲି।
ହଁ ମୁଁ ମାମୁଁ ଘରକୁ ଯାଇଥିଲି ନା ରଜ ଦିନ। ରଜ ଦିନ ଯାଇଥିଲି ସ ମାମୁଁ ମତେ ପଇସା ବି ଦେଲେ ପାଞ୍ଚଶହ ଟଙ୍କା ପଇସା ଦେଲେ। ଦେଲେ ମୁଁ ଆ ଆମ ଏ ସେଠି
ଆ
ନା ନା ମୁଁ ରଖିଛି ମୁଁ ଖର୍ଚ୍ଚ କରେ ନା ମୁଁ ବହୁତ କନଜୁସ।
ଆ
ତମ ଭୟସ ଟା ଭଲ ସେ ଶୁଭୁନି।
ହଁ ବଜାର କୁ ଯିବା।
କୋଉ ବଜାରକୁୁ? ହ
ଶୁଭିଲା ମୋ ଭଏସଟା ଶୁଭିଲା। ହ୍ୟାଲୋ ତମ ମୋ ଭୟସ ଟା ଶୁଭିଲା ଶୁଭୁନିକି? ହ ହ୍ୟାଲୋ। ହ୍ୟାଲୋ।